ହ୍ୟାଲୋ ହ୍ୟାଲୋ
ହଁ ହ୍ୟାଲୋ ମ୍ୟାଡ଼ାମ।
ଆଜ୍ଞା ମ୍ୟାଡ଼ାମ ନମସ୍କାର, ଆଜ୍ଞା।
କୋଉଠି ଅଛନ୍ତି କି?
ଏଇଠି ଆଜ୍ଞା ଏଇଠି ଘରେ ଅଛି ଆଉ।
ଘରେ କେ
ହ୍ୟାଲୋ।
ଆଜ୍ଞା କୁହନ୍ତୁ?
ହଁ ହଁ କଣ କରୁଥିଲେ ମ୍ୟାମ୍?
ଏଇଠି ବସିଥିଲି ଆଉ ଆପଣ କଣ କରୁଛନ୍ତି?
କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି।
ହଁ ମୁ ଏଇଠି ବସିଛି। ଏଇ ବସିଥିଲି କାମରେ ଥିଲି ତ ଟିକେ? ବସିଥିଲି ଫ୍ରି ହେଇଥିଲି ମୁଁ କହିଲି ଟିକିଏ ଫୋନ କରିଦେବା ମ୍ୟାମକୁ ଆଉ ମ୍ୟାମ୍ ଆପଣଙ୍କ ନାଁ?
ଆଉ ଆପଣଙ୍କର ସେ ପଟେ ପାଗ କେମିତି କଣ ହେଇଛି?
ପାଗ ପୁରା କାଉଁଳିଆ ପାଗ କରିଚି ବର୍ଷା ଠୋପେ ଠୋପେ ପକଉଛି ଆପଣଙ୍କର?
ଆମର ତ ଏପଟେ ଖରା ହେଇଛି ଆଜି ଟିକେ। ମାନେ କାଲି ଟିକେ ଭଲ ପାଗ ଦେଇଥିଲା ବର୍ଷା ପାଗ ଥିଲା। ଆଉ ଆଜି ଟିକେ ଖରା ଅଛି ଆଉ।
ହଁ ଆଜି ନିଟ୍ ପିଲାଙ୍କର ଏକ୍ଜାମ ତ ଟିକ ଏକ୍ଜାମ ଟିକେ ଥିଲା ମୁଁ ଟିକେ ସେଇପଟକୁ ଥିଲି ପିଲାମାନେ ସବୁ ଗଲେ ଗାଡିରେ। ତାଙ୍କର ସବୁ ବେଷ୍ଟ ଅଫ ଲକ୍ ୱିଶ୍ କଲେ। ଆଉ ଖାଇବା ପାଇଁ ତାଙ୍କୁ ପଠେଇଲେ ପଠେଇ ସାରିକି ହଁ ଏଇ ଆସିକି ଏଠି ବସିଥିଲି ଆଉ।
ଆଜ୍ଞା ମାଡାମ୍ ଆପଣଙ୍କର ଆମର ସେପଟରେ ଆମର ଯୋଉ ପୂଜା ପର୍ବ ଅଛି ଆମର ହେଲା ଯେମିତି ହୋଲି, ଦୋଳ ଦୋଳ ପର୍ବ ଆମର ଯୋଉଟା ଆପଣଙ୍କ ସେପଟେ କଣ କେମିତି ପାଳନ ହୁଏ ସେପଟେ?
ଆମର ଏପଟରେ ଦୋଳ କହିବାକୁ ଗଲେ ଯୋଉ ମେଲଣ ଫେଲଣ ବିବାହ କରନ୍ତି ରାଧାକୃଷ୍ଣଙ୍କର ବଡ ବଡ ବିମାନରେ ରୂପାର ସବୁ ଜିନିଷ ଲାଗିଥିବ ଚାନ୍ଦ ଲାଗିଥିବ ମୟୂର ଇଏରେ ଲାଗିଥିବ ଆଉଁ ସେ ଯୋଉ ତ୍ରିଶୂଳ ଲାଗିଥିବ ରୂପାର ବାଡି ଏ ସବୁଠୁ ତାକ ବଢ଼ିୟା ଭାବରେ ଯାକ ଯାକ ରେ ସଜଡା ସଜା ହୋଇଥିବ ପଥରର ମୂର୍ତ୍ତି ରାଧାକୃଷ୍ଣଙ୍କର ଅଭିର ଫବିର ତା ଦେହରେ ପୁରା ପଡି ପୁରା ତ ସୁନା ରୂପାରେ ଏମିତି କିଛି ଯାହାର ଯାହା ମାନେ ଯେ ଯା ର ଯୋଉ ଇଲାକାର ର ଯାହାର ଯୋଉ ହିସାବରେ ପଇସା ଥିବ ସେଇ ହିସାବରେ ତାଙ୍କୁ ସବୁ ମେଢକୁ ସଜେଇଥିବେ ହୁଁ ଆଉ ମେଲଣ ବଡ ଆକାର ହୁଏ ସବୁ ପ୍ରକାର ହୁଏ ତା ପରେ ଯେମିତିକି ଆମର ଦୋଳି ପଡ଼େ ସବୁ ସବୁ ଭେରାଇଟିର ବଡ ଯୋଉ ରାମଦୋଳି ଚକ୍ରି ଦୋଳି ଯୋଉ ଛୋଟ ଛୋଟ ଛୁଆଙ୍କର ଘୋଡ଼ା ଦୋଳି ଡଙ୍ଗା ଦୋଳି ଏମିତି ସବୁ ପଡେନି
ଆଜ୍ଞା।
ହଁ ଆଉ ସେ ଯୋଉ ବ୍ରେକଡାନ୍ସ ଦୋଳି। ହେଲା ଏଇସବୁ ଟାଇପର ଦୋଳି ତାପରେ ସେ ଏମିତି କି ଆମର ଚାଟ, ଦୋସା, ଠୁଙ୍କାପୁରି ଏସବୁ ଖାଇବା ଉପରେ ପଡେ ଆଉ ଖେଳନା ହେରିକା ଛୁଆଙ୍କର ପଡେ ଷ୍ଟେସନାରୀ ହେରିକା ସବୁ ଦୋକାନରେ ଏମିତି ସବୁ ପଡେ ନାଇକି,
ଆଜ୍ଞା
ଭାତ ତା ସହିତ ତ ଗାଁ ଗହଳି ଲୋକ ତ ଆଉ ସବୁବେଳେ ଆସିପାରନ୍ତିନି ନା। ସେଇ ସବୁ ଯୋଉ ଯେମିତି ପର୍ବ ପର୍ବାଣି ହେଲେ, ସବୁ ଗାଁରୁ ଆସନ୍ତି ଲୋକ କି ଲୋକ ମାନେ ବେଶୀ ତ ବାହାରକୁ ଯାଆନ୍ତିନି। ଆଉ ସେମାନେ ଆସିକି ସବୁ ଜିନିଷ କାହାର କୁଲା ଆଉ ପାଛିଆ ଆଉ କଣ ସେଟାକୁ କଣ କହଁନ୍ତି? ଓ ସବୁ ଯିଏ ଯାହା ଯାଉ କଂସା ତାଟିଆ ଏମତି ସବୁ ନବା ପାଇଁ ସବୁ କିଣା କିଣି ସାମଗ୍ରୀ ସବୁ ବିକ ସବୁ ଦୋକାନ ପଡେ।
ସବୁ ପ୍ରକାରର ମିଳେ ଆଉ କାହିଁକି ନା ଆମର ଏପଟେ ମାର୍କେଟ ରେ ବି ବହୁତ୍
ଟୋକେଇ ଆଉ ବିଞ୍ଚଣା ବିଞ୍ଚଣା ଏଇ ସବୁ ଗାଁ ଗହଳି କଥାତ ଜାଣିଥିବେ।
ଏଇ ସବୁ ଜିନିଷ ବି ଆଜିକାଲି ମାନେ ମିଳିଲା ବେଳକୁ ବହୁତ୍ କଷ୍ଟ ଯାହା ହଉ ମାନେ ଗୋଟେ ଯାତ୍ରା ଇଏରେ
ହଁ ଗାଈ ଦୋଉଡି ଏସବୁ ଅବିର ଫବିର ସବୁ ଜିନିଷ ମିଳେ। ଶାଢୀ ଡ୍ରେସଠୁ ଆରମ୍ଭ କରି ସବୁ ଜିନିଷ ସବୁ ଜିନିଷ ମିଳେ ଆଉ ଯୋଉଟା କିି ଗାଁରେ କିଛି ଜିନିଷ ଏକାବେଳକରେ ଆଭେଲେବଲ୍ ନଥାଏ ମାର୍କେଟ ସହରରେ କଣ ସହର ମାନଙ୍କରେ ସବୁ କିିଛି ଜିନିଷ ସବୁବେଳେ ଆଭେଲେବଲ୍ ବୋଲି ଏତେ ବଡ ଆକାରରେ କିଛି ହୁଏନି। କିନ୍ତୁ ଆମର କଣ, ଗାଁ ଗହଳିରେ ଆମର କୋଉଠି ଗୋଟେ ଭଲ ମାନେ ସ୍ତ୍ରୀ ଲୋକମାନେ ବେଶୀ ଗାଁରୁ ମାନେ ଘରୁ ବେଶୀ ପଦାକୁ ଯାଆନ୍ତିନି ନା କାମ ଧନ୍ଦାରେ ରୁହନ୍ତି। ତ ବାହାରକୁ ଯେତେବେଳେ ଯାଆନ୍ତି ତ ଏଇ ଏଇସବୁ ଫଙ୍କସନ୍ ଗୋଟେ କିଛି ବାହାନା ଗୋଟେ ଥାଏ ନା, ତ ଏଇ ସବୁ ଇଏରେ ପୂଜା ପର୍ବ ହେଲେ ସେ ଯାଆନ୍ତି ଯାଇକି ଏଇ ସବୁ ଜିନିଷ କିଣାକିଣି ତାଙ୍କର ଭଲ ମନ୍ଦ ଜିନିଷ ଯାହାର ଯାଉ ଯୋଉଟା ସୋକ୍ ଇଚ୍ଛା ଗୋଟେ ଥିବ ଯାହାର ପସନ୍ଦ ଯୋଉଟା ଥିବ। ଏ ସବୁ ଜିନିଷ କିଣନ୍ତି ଖାଆନ୍ତି ତାପରେ ଝିଅ ଝିଆଣି ମାନଙ୍କ ଘରକୁ ସବୁ ଏ ଯୋଉ ମେଲଣ ମିଠା ସବୁ ପଠାନ୍ତି ତିଆରି ହେଇକି। ଖାସ୍ତା ଲଡୁ ଫଡୁ ଏଇର ମଟର, ସୋଲା, ଚଣା। ଏଇରା ସବୁ ବିକ୍ରି ହୁଏନିନା। ଆହୁରି ପୁଣି ମିଠା ଜଲେପି ହଁ ସେଉରା ସବୁ ଦିଆଯାଏ। ହଁ ନାଇଁ ଯୋଉ ମିଠା ମିଠି ବି ଯୋଉ ମେଲଣ ମିଠା ସବୁ ଭାର ଯାଏ ଆମର।
ହୁଁ ହୁଁ
ଆଉ ଠାକୁରଙ୍କ ପୂଜା ହୁଏ ଅଭିର ହୁଏ ଗାଁ ରେ ପୂଜା ମାନେ ଗୋଉଡ ଘର ଆମର ଅଛନ୍ତି। ସେଇଠି ପାଖରେ ଠାକୁରଙ୍କୁ ଶ୍ରୀକୃଷ୍ଣଙ୍କର ସେଇଟା ତାଙ୍କ ପର୍ବ ନା, ତ ସେତିକି ପୂଜା ପୂଜା କରିକି ଗାଁ ରେ ଭୋଜି ଭାତ ଦିଅନ୍ତି ଆଉ।
ଆଜ୍ଞା ଖାସ୍ କରିକି ଏଇ ଯାତ୍ରାଟା ଯୋଉ ହୁଏ ଗୋଟେ ଖୁସି ଲାଗେ ଆଉ।
ହଁ ହୋଲି ହୋଲି ରେ ଆମର ହଉଛି ହଁ ଇଏ ହୁଏ କଣ କହିଲ ମାଇକ ଫାଇକି ବଜେଇକି ଗୋଟେ ଜାଗାରେ ପଣା ଫଣା କରିଦେଇଥିବେ ହଁ ଭାଙ୍ଗ ବାଲା ପଣା, କରିିଥିବେ ପ୍ଲେନ୍ ବାଲା ପଣା କରିିଥିବେ ତାଦେହରେ ବରଫ ଫରପ ପକେଇଥିବେ ଦହି ପଡିଥିବ। ଆଉ ସବୁ ମାନେ ଯୋଉ ଫଳ ଗୁଡ଼ାକୁ କୋହୁ ସେଓ, ଅଙ୍ଗୁରୁ ଡାଳିମ୍ବ ତାକୁ ଖଜୁରୀ କମଳା ହେଲା। ଆଉ ଏଇ ସବୁ କୁ ଛୋଟ ଛୋଟ ପିସ୍ କାଟି ଦେଇଥିବେ, କାଟିକି ତା ଦେହରେ କଦଳୀ କଦଳୀ କିି ହେଲା ଏସବୁ ପକେଇକି ନଡିଆ କୋରିଦେଇଥିବେ ଗୋଲମରିଚ ଗୁଣ୍ଡ ଟିକେ ଏସବୁ ପକେଇକି ତାକୁ ଗୋଟେ ପଣା ଗୋଟେ ମାନେ ଗୋଟେ ଫେଣ୍ଟିକି କଣା କରିଦେଇଥିବେ ତାକୁ ସମସ୍ତଙ୍କୁ ଗିଲାସେ ଗିଲାସେ ଦେବେ ପିଇବାକୁ। ସେ ଯଦି ଆପଣ ଆଉ ଟିକେ ପିଇବାକୁ ଚାହିଁବେ ସେ ଦେବେ ସେମତି କିଛି ନାହିଁ କରିକି ରଖିଥିବେ ହଁ ହଁ ତାକୁ ଦେବେ ସବ ପିଇବା ପିଆ ପିଇ ସରିଲା ପରେ ହଁ ହୋଲି ଖେଳ ହବ ମାଇକି ଲାଗିଥିବ ଛୁଆ ପିଲା ମାନେ କଣ ଛୁଆମାନେ ପୁଅ ପିଲା ମାନେ ସେଇରା ସବୁ ନାଚନ୍ତି ଡିଅନ୍ତି ଗାଁ ଗାଁ ବୁଲିକି ଅଭିର ନେଇକି ଲଗାନ୍ତି କିନ୍ତୁ ହଳଦିଆ ନାଲିର ସବୁ ଫୁଲ ମାନଙ୍କର ଅଭିର ହେଇଥାଏ ସେଇ ଫୁଲ କେମିକାଲ ମିଶିଥିଲା ବାଲା ବାହାରୁ ଆଣିକି ସେଗୁଟା ନୁହଁ। ନା ଭଲ ଯୋଉଟା ଅଭିର ସେଇଟା ଆଣିକି ସମସ୍ତଙ୍କ ପାଦରେ ଲଗେଇକି ମଥାରେ ଲଗେଇ ଦିଅନ୍ତି। ତି ଆଉ ସେ ସାମ୍ନା କୁ ଲଗେଇ ତାଙ୍କୁ ବି ଲଗେଇ ଦିଅନ୍ତୁ।
ଆଜ୍ଞା ଆମର ଆକ୍ଚୁଆଲି ବଡ଼ ଲୋକ ଆମଠାରୁ ଯୋଉମାନେ ବୟସରେ ବଡ଼ ତା କର ଆକ୍ଚୁଆଲି ପାଦରେ ହଁ ପ୍ରଣାମ କରିକି ପାଦରେ ଅଭିର ଲଗାଯାଏ ଆଉ ଆମ ଠାରୁ ଯୋଉମାନେ ସାନ ଆମ ମାନେ ଆମ ଇଏର ଆମ ଏଜର ତାଙ୍କ ମାନଙ୍କୁ ସବୁ ଆମେ
ତାଙ୍କମାନଙ୍କୁ ହଁ ଯୋଉ ଆମର ଏଠି ଘରେ ଠାକୁର ମୂର୍ତ୍ତି କିମ୍ବା ଫଟୋ ଯାହାବି କିଛି ଅଛି ତାକୁ ବି ସଖାଳେ ପୂଜା ହେଲା ବେଳେ ତାଙ୍କ ଦେହରେ ବି ଅଭିର ବୋଳାଯାଏ। ମାନେ ଏଠା କଣ ଡିଏ ପୂଜା ହେଇକି ଆଉ ଏମିତି ହୁଏ ଆଉ ସେଦିନ ପୁଣି ସଲା ପରେ ହଁ ସେଟା ଗୋଟେ ତାପରେ ସେଇଥିରେ ଭୋଜି ଭାତ ହୁଏ। ଭାତ, ଡାଲି ଆଉ ସାଧାରେ ହୁଏ ଆଇଁଷ ଫାଇଁଷ ହୁଏନି। ସାଧାରେ ହୁଏ ଆଉ ଘରେ ବି ବିଭିନ୍ନ ସବୁ ସମସ୍ତଙ୍କ ଘରକୁ ସବୁ କୁଣିଆ କୁଣିଆ ସବୁ ଆସିଥାନ୍ତି ବନ୍ଧୁବାନ୍ଧବ ଯେମିତି କିି ପିଠା ପଣା ଯିଏ ଯାହା କରିକି ଖାଇବେ ମାନେ ଆସିବେ ଯେହେତୁ ଲୋକ ଛଣାଛଣି ଉପରେ ବେଶି ଟିକେ ହୁଏ। ଅ ହଁ ଆଉ ଏମିତି ସାଧା ଆମର ଭୋଜି ହେଲେ ସାଧାଟା ହୁଏ। ଭାତ ଡାଲମା କରନ୍ତି। ମିକ୍ସ ଯୋଉ ହୁଏ ଘାଣ୍ଟ ଗୋଟେ ହୁଏ। ଆଉ ଖଟା ବି ଆମ ତର ଆମ୍ବ କଟା ନହେଲେ ଯେ କୌଣସି ଖଟା ଗୋଟେ ଆଉ ନର୍ମାଲି ପାମ୍ପଡ କାସ ଯୋଉଟା ବେଶି ଆଇଟମ ବେଶି ହୁଏନି ଏତିକିରେ କିନ୍ତୁ ବହୁତ ଖୁସୀ। ସ ଭଲ ହଁ ସମସ୍ତେ ଏକ ହେକି ସମସ୍ତେ ମିଶିକି ପରିବା କା ଥିବେ ସମସ୍ତେ ମିଶିକି ରୋଷେଇ ବାସ କରିବାଟା ହେଟା ଗୋଟେ ମଜା ଆସେନି।
ଆଜ୍ଞା
ଆ ବହୁତ ମଜା ଲାଗେ।
ସେଇଟା କଣ ସବୁବେଳେ ହୁଏ ସେମିତି କିଛି ଅକେଜନ ଟାଇ ପଡ଼ିଲେ କିଛି ହୁଁ
ଏକା କାଳୀ ନା ଏକାଠି ବି ହୁଅନ୍ତି ନିଁ ନା
ଆଜ୍ଞା ସେଟା ସେମତି ପର୍ବପର୍ବାଣିୀ କେତେଟା ହେଲା କମପା ଭପୁଣି ଆମ ଆସିଲେ ଘରକୁ ବନ୍ଧୁବାନ୍ଧବ ସେଇ ଟାଇମ ରେ ସେଇଟା। ଖୁସି ଲାଗେ ଗୋଟେ। ଏମିତି ଏକାଠି ହେଇକି ପରିବା ଚୁନେଇବା କି ରୋଷେଇକି ଭଲ ମାନେ ଯାହାବି ହଉ ଘରେ।
ହୁଁ।
ଆଉ, ଆଉ ଆପଣଙ୍କର ହୋଲିରେ ସେପଟେ ଅବିର ସବୁ ଖେଳନ୍ତି ନା ନାଇଁ? ଆମର ସେପଟେ ପୁରା ଅବିର ଖେଳିକି ପୁରା ହ ମାନେ କୁହନି, ବହୁତ ମଜା କରୁ ଆମେ।
ପୁରା ଅଭିର ମାନେ ଏଇ ଯୋଉ ରଙ୍ଗ ଫଟାକୁ ହାତରେ ପାଣି ଦେଇକି ବୋଳକି ପୁରା କାଳିଆ କିଏ ଗୋଲାପୀ ହେ କିଏ ନାଲି? କିଏ ନୀଳ।
ସେଦିନ ଆଉ ମାନେ କିଏ କାହା ସାଙ୍ଗରେ ଝଗଡା ଲାଗିଲେ ଝଗଡା ଲାଗିଥିଲେ ହେଲେ ବି ସେଦିନ ଆଉ କିଛି ଦେଖା ଦେେଖି ନାହିଁ ସବୁ ସେଦିନ ସବୁ ଭୁଲିଯିବେ।
ହଁ। ରାଗ ରୋଷା ମାନ ଅଭିଯାନ ଭୂଲିକି ସ୍ନେହ ଶ୍ରଦ୍ଧା ଭକ୍ତିରେ - ସେୟା। ରଙ୍ଗ ଖେଳାାଯାଏ ଆଜ୍ଞା ମ୍ୟାଡ଼ାମ, ଆପଣ ସେପଟରେ କୁହନ୍ତୁ କଣ ହୁଏ?
ଆମର ଏପଟେ ତ ଆମର ଯେମିତି ଆମର ଅଛି ଆମର ଦୋଳ ପୂର୍ଣ୍ଣିମା ଆମର ଆମର ତା ପୂର୍ବ ଦିନ ରାତିରେ ଆମର ଗାଁ ରେ ସବୁ ଠା କୁର ଦୋଳରେ ଏମିତି ଆସିକି ମାନେ ଯେ ଯେତେ ବି ଠାକୁର ଅଛନ୍ତି ଆମର, ଆଜ୍ଞା, ଭୋଗ ହ ରାତିରେ ଆମର ସେଟା ଆମର, ହଁ ଏମତି ବାଜ ଯିବ ଡିଜିେ ହେିରିକା ବାଜିବ କିମ୍ବା କେଉଁମାନେ ସବୁ ଲାଇଟ୍ସ ହେରିକା ନେଇକି ଆସିଥାନ୍ତି ତାପରେ ସେମାନେ ସବୁ ଏମିତି ଭୋଗ ସବୁ ମାନେ ସମସ୍ତେ ସମସ୍ତଙ୍କ ଦୁଆର ମାନଙ୍କରେ ଦୀପ ଜାଳିକି ଭୋଗ ଏମିତି ରଖିକି ସବୁ ଅପେକ୍ଷା କରିଥିବେ ଠାକୁର କେତେବେଳେ ଆସିବେ ଭୋଗ ଖାଇବେ। ତ ସେଇଟା ବି ଏମିତି ହୁଏ ଫଳମୂଳ ଏମିତି ସବୁ ଭୋ ଭଲ ଭଲ ମନ୍ଦ ଭୋଗ ଆମର ସ ବୋବଡା ମାନେ ଗୋଟେ ଜାଗାରେ ଆମର ବଢା ହେଇଥିବ ପିତ୍ତଳ ଥାଳିରେ ସେ ସବୁ ଜିନିଷ, ତାପରେ -ହୁଁ ତା ପରେ ଠାକୁର ଏମତି ଭୋଗ ଖାଇକି ଜଣଙ୍କ ପରେ ଜଣେ ଏମତି ଗୋଟେ ଖୋଟେ ଗେଟେ ଗୋଟେ ହେଇକି କି ଆମର ଯେତେକି ବି ଠାକୁର ଅଛନ୍ତି ସମସ୍ତେ ଏମିତି ଭୋଗ ଖାଇକି ସମସ୍ତଙ୍କ ଦ୍ଵାରୁ
କଣ ଗୋଟେ କ୍ଷୀର ଦିହରେ ଗୋଟେ କଣ କରିଥାନ୍ତି ସେଟାକୁ ଗୋଟେ ବାଡେଇଲେ ପୁରା ନିଆଁ ଟା ପୁରା ଉପରକୁ ଉଠେ।
ନାହିଁ ସେଇଟା ଆମ ଏପଟେ ନାହିଁ ଆପଣଙ୍କର କୋଉ ପଟେ କ୍ନୋଉପଟେ କେମିତି କଣ ରେଜଲ୍ଟ ସବୁ ଅଛି ଆଉ।
ଗଉଡ ଘରରେ ଗୋଟେ ଥାଏ ଗୋଟେ ସେଟା ପୂଜା କରାଯାଇ ବା।
ଆଜ୍ଞା। ଆମର ଏମିତି ଯାଇକି ଦୋଳ ପଡିଆରେ ବସିବେ ଯୋଉଠି ଆମର ଯୋଉଠି ଯାତ୍ରା ଟା ହୁଏ ଆମର ଯୋଉଟା ଆମର ଦୋଳରେ।
ଦୋଳ ପଡିଆରେ ବସିକି ସେଠି ଆମର ତାପଦିନ ସକାଳେ ଏମିତି ଯେମିତିତି ସବୁ ଯାତ୍ରା ହେବ ତାପରେ ଆମର ପାର୍ଟି ବି ପଡ଼େ ଯେଉଁଟା ଆମର ଯାତ୍ରା ପାର୍ଟି ଆମର।
ଆଜ୍ଞା ହଁ ଯାତ୍ରା ଫାତ୍ରା ବି ହଏ ଗୋଟେ ଗୋଟେ ଇଲାକାରେ ବଡ ଆଖରେ ଯୁଡା ହୁଏ ଯାତ୍ରା
ଗାଁ ଲୋକ ହଁ ସେଇଟା ଗୋଟେ ଗାଁ ଲୋକଙ୍କର ଖୁସି ଆଉ।
ହଁ ଆମର ଯାତ୍ରା ମାନ ଏମିତି ଠାକୁରଙ୍କ ପ୍ରୋଗ୍ରାମ ହରିକା ଏମିତି ସବୁ ହୁଏ ରାତିରେ ଲାଇଟିଙ୍ଗ ହରିବା। ବାଣ ଫୁଟା ଏମିତି ସବୁ ହୁଏ। ବାଣ ଫୁଟା କମ୍ପିଟିସନ ହୁଏ ଏରିଆ ବଇଜି। ଗାଁ କା ଗାଁ ରେ କିଏ ଅଧିକ ମାନେ ଇଏରେ ବାଣ ଫୁଟେଇଲା କା କିଏ ଫାଷ୍ଟ ହେଲେ ସିଏ ଗୋଟେ ଖୁସି ଓଉ। ଆଉ ସବୁ ଘରକୁ ସବୁ ଆସିଥିବେ ଯେତିକ କୁଣିଆ ସେମାନେ ସବୁ ଖୁସିରେ ଖେଳ କୁଦ ସବୁ ଛୁଆ ମାନେ ସବୁ ମିଶିକି ସବୁ କରନ୍ତି ଯେମିତି କି କ୍ରିକେଟ ଖେଳ ଭଲି ଖେଳ କବାଡି ଖେଳ ଏମିତି ବି ହୁଏ।
ଆଜ୍ଞା।
ଆଜ୍ଞା ମ୍ୟମ୍ ହଉ ମ୍ୟାମ ଆପଣଙ୍କ ସହିତ କଥା ହେଇକି ମତେ ବି ବହୁତ ଖୁସି ଲାଗିଲା ଆଉ ଆପଣଙ୍କ ଠାରୁ ବି ମତେ ବହୁତ କିଛି ଶିଖିବାକୁ ମିଳିଲା। ଆଉ କେବେ ଆମେ ମୁଁ ଆପଣଙ୍କୁ ଆଉ କେତେବେଳେ କଥା କଲ୍ କରିବି କଥା ହେଇି
ଆଜ୍ଞା ଠିକ୍ ଅଛି ଧନ୍ୟବାଦ।
ଧନ୍ୟବାଦ ରଖୁଛି।